ହ୍ୟାଲୋ।
ହ୍ୟାଲୋ।
ହଁ।
ନମସ୍କାର।
କଣ କରୁଛ ନମସ୍କାର।
ଆଜ୍ଞା ଆପଣ ଭଲ ଅଛନ୍ତି।
ହଁ ଭଲ ଅଛି ହଉ ଆଉ ମୁଁ।
ହଁ ମୁଁ ବି ଭଲ ଅଛି ଆଉ ରଜ କେମିତି ସେଲିବ୍ରେସନ କଲେ।
ହଁ ହାଲୋ।
ମାନେ ବୁଲା ବୁଲି କଲେ ନା ଆଉ କୋଠିକି ମାନେ ରିଲେଟିଭିଙ୍କ ଘରକୁ ଯାଇଥିଲେ ନା କଣ କେମିତି। ହାଲୋ। ହାଲୋ। ହାଲୋ ବେବି।
ହଁ ହଁ ହାଲୋ।
ମୁଁ ଆପଣ ମୁଁ ଆପଣଙ୍କ ଅଡିଉଲ୍ ହଉଚି।
କଣ କହିଲ?
ମୁଁ ଆପଣଙ୍କୁ ଶୁଭା ଯାଉଛି ମୋ କଥା।
ହଁ ହଁ ଶୁଭୁଛି ତମକୁ ଶୁଭୁନିକି।
ନାଇଁ ମୁଁ ହାଲୋ ହାଲୋ କହିଲି ଏଇଥରଜ ଆପଣ କିଛି କହିଲେନି।
ହଁ ନା ନା ମତେ ଶୁଭୁଥିଲା ମୁଁ ତମକୁ ଶୁଭୁନି ତମକୁ ଶୁଭୁଛି ନା ଏବେ।
ଆଜ୍ଞା ଆଜ୍ଞା।
ହଁ ବୋଧେ କଣ ଶୁଭୁନଥିବ ଶୁଭୁଛି ମତେ ଶୁଭିଗଲା।
ଆଜ୍ଞା ରେଟି କୁହନ୍ତୁ ଶୁଭୁଛିି।
ହଁ ମୁଁ କହିଲି ଆମ ଗାଁକୁୁ ଯାଇ ଆମ ଆମ ପଟରେ ଭଲ ରଜ ହୁଏ ଆଉ। ସବୁ କଥା କ୍ଲିୟର କି କହୁଥିଲା।
ଆଜ୍ଞା କଣ ପିଠା କରିଥିଲେ?
ହଁ ପିଠା ସବୁ ପୋଡ ପିଠା ହେଇଥିଲା କରିଥିଲି। ଏଣ୍ଡୁରି କାକରା ପିଠା ହଉ ଆଉ ରଜ ଧାନ ଆଉ ତମେଇ କେମିତି ହେଲା?
ହଁ ରିଏଲି ବହୁତ ଭଲ ଲାଗିଲା।
ପୁଲ ମୁଁ ନି ରଜରେ କଣ କଣ କଲ?
ରଜରେ ଦୋଳି ଖେଳିଲୁ ବୁଲିଲୁ। ବହୁତ ହଁ। ସାଙ୍ଗ ମାନେ ବି ଆସିଥିଲେ ଆମେ ମିଶିକି ଏନଜଏ କଲି।
ହଁ। ତମେ ମ୍ୟାରେଜ ନା ଅନମ୍ୟାରେଜ?
ନାଇଁ ମୁଁ ଅନମ୍ୟାରେଡ।
ଅନମ୍ୟାରେଡ ପାଇଁ ବଢିଆ ଏନଜଏ କରିଥିବ ରଜ।
ହ ହ ହଁ
ହଁ ହେଲେ ବି ଆମର ତ ପଢାପଢି ଟେନସନ ରହୁଛି ନା ଏବେ
ଓହୋ।
ଆପଣ ବି ଭଲ ଏନଜଏ କରିଥିବେ ନିଜ ଗାଁକୁ ଗଲେ ହିଁ ଭଲ ଏନଜଏ ଲାଗେ ଭଲ ଏନଜଏ କରନ୍ତି ସମସ୍ତେ।
ନାମ ଛୋଟ ଛୁଆ ଯାର ସିଏ ଏନଜଏ କଣ?
ହଁ। ଫିର୍ ବି ନିଜ ଫିର୍ ବି ନି ଆପଣ ଯେତେବେଳେ ମ୍ୟାରେଡ ଆପଣଙ୍କ ଶାଶୁଘର ଅପେକ୍ଷା ବାପ ଘରେ ଅଧିକ ଏନଜଏ କରିଥିବେ ନା?
ଅ
ହୁଁ।
ମୋର ଛୋଟ ଛୁଆ ଟା ନା ମୋର କିଛି ଏନଜଏ ନାହଁ। ହଁଏ ହଁ ଏ
ନାଇ ତଥାପି ଲାଇଫ ରେ ସବୁ ମୋମେଣ୍ଟ ରେ ଏନଜଏ କରିବା କଥା ନା। ବର୍ଷରେ ଥରେ ହିଁ ଆସେ ନା। ଆଉ ଆପଣ ଏବେ କଣ କରୁଥିଲେ ଦିଦି? ହ୍ୟାଲୋ
ମୁଁ କହିଲି ପୁଅ ଶୋଇଥିଲା ଯେ ଗଡୁଥିଲି ଆଉ। ତମେ?
ହଁ ମୁଁ ବସିକି ପଢାପଢି କରୁଥିଲି ତ ମତେ ମୁଁ କହିଲି ଟିକେ ଅ ଆପଣଙ୍କ ମେସେଜ ଦେଖି କହିଲି ଟିକେ କଲ କରିଦିଏ ଆଉ।
ଓହୋ ଆଉ ତମେ କହିକି କଲ୍ କରିଥାନ୍ତ। ଫାଷ୍ଟ ଥରେ ତମର କଲ୍ ପଳେଇଆସି ଯିବ ଯାଇଥିବ?
ଉ ହୁଁ। ଆଉ ଆପଣଙ୍କର ଆଜି ରୋଷେଇ କଣ ହେଇଥିଲା ଲଞ୍ଚ ରେ କଣ କରିଥିଲେ?
ଆଜି ଆମର ଦହି ପଖାଳ କରିଥିଲି ଦହି ପଖାଳ, ବାଇଗଣ ଭ ଯା କୁନ୍ଦ୍ରିରୀ ଆଳୁ ଭଜା।
ହଁ।
ଆଳୁ ଆଳୁ ଚକଟା ଆଉ ବଢି ଚୁରା ଏମିତି ହେଇଥିଲା ଆଉ ତମର?
ହଁ ସେମିତି ମାନେ ଏଯୋଉ ଭେଣ୍ଡିର ଯୋଉ ଗୋଟେ ଖଟା ହୁଏନି ଦହି ଆଉ ଭେଣ୍ଡି କ ଏକି ଆଉ ଭଜା ସାଲାଡ଼ ଆଉ ଡାଲି ଭାତ ଏମିତିଆଉ।
ଏବେ ଘରେ ଅଛ କଲେଜ
ଆଜ୍ଞା ମୁଁ ଏବେ ଘରେ ଅଛି କାଲି ମୁଁ ପଳେଇବି କଲେଜ।
ଆଚ୍ଛା
ହୁଁ ଆଉ ଆପଣଙ୍କର ଆଜି ସେପଟେ ପାଗ କେମତି ଅଛି ମାନେ ଗରମ ନା ଥଣ୍ଡା ନା କଣ କେମିତି?
ନା ଆମର ତ ଏପଟେ ପ୍ରବଳ ଗରମ ହଉଚି ସବୁଆଡେ ଟିକେ ମେଘ ଫେଘ ହଉଛି ୟାଡେ ନାହିଁ। ହୁଁ ହୁ।
ହୁଁ ହୁଁ।
କଣ କରିଆ ଆମ ଗାଁ ଆଣିଛି ଆମ ବର୍ଷା ଆସିଲାଣି। ଇଆଡେ ତ ଖାଲି ଖରା ଯେ ଖରା ଗରମକୁୁ ଗରମ
ସହରରେ ଯେ ଏତେ ଟେମ୍ପରେଚର ବଢୁଛି ଏତେ ଗରମ ହଉଛି କିନ୍ତୁ ଇଫେକ୍ଟ ନଥିଲାକି ଏତ ଗାଁରେ ବି ଏଥିରେ ବହୁତ କେମିତି ଗରମ ହବ ବୋଲି।
ହଁ। ଏ ଏ ବର୍ଷ ପ୍ରାୟ ସବୁଆଡେ ଗରମ କୁଆଡେ କହିବନି ଥଣ୍ଡା ବୋଲି ମୁଁ ଏପ୍ରିଲରେ ଗାଁକୁ ଯାଇଥିଲି ଏପ୍ରିଲରେ ମୁଁ ରହିପାରିଲିନି ମୋ ପୁଅ ରଖି ରହିପାରିବଲାନି କେତେ କଣ
ହଁ ଏପ୍ରିଲ ଏପ୍ରିଲ ମାସରେ ତ ବହୁତ ଗରମ ହେଇଥିଲା ବହୁତ ଗରମ। ସେଇ ସେଇ ଟାଇମ୍ ରେ ହିଁ ଆମେ କଲେଜରୁ ପଳେଇ ବି ଆସିଲୁ ଏତେ ଜୋରସେ ଗରମ ହେଲା ଯେ ରହି ହେଲାନି ଆମ୍ ପଳେଇ ଆସିଲୁ ଘରକୁ। ଆଉ ବାହାରେ ଯୋଉମାନେ ବି କାମ କରୁ ଚନ୍ତି ସେମାନଙ୍କୁ ବି ବହୁତ ମାନେ ବହୁତ କଷ୍ଟ ହଉଥିବ ଏତେ ଗରମରେ।
ହଁ ଯୋଉ ମଜୁରିଆ ଯୋଉମାନେ କାମ କରୁଛନ୍ତି ସେ କେଏଁତି ଖରାରେ କାମ କରୁଥିବେ? ଆମେ ତ ଏତିକି ରୋଷେଇ ବାସ ଗଣ୍ଡେ କରିବାକୁ ଆମକୁ କେତେ କଷ୍ଟ
ଛିଁ ଛିଁ ଏତେ ଖରାରେ ଯୋଉମାନେ କାମ କରୁଛନ୍ତି ଟ୍ରେନ୍ ଲାଇନ ରେ ବି ଯୋଉମାନେ କାମ କରୁଛନ୍ତି ସେମାନେ କେତେ ଖରାରେ କାମ ନ କରୁଥିବେ ବହୁତ ମାନେ କଷ୍ଟ ଛି ଫିରବି ଆମେତ ଘର ଭିତରେ ଅଛନ୍ତି ଆମକୁ ସେତିକି ବି ଚାନ୍ସ ମିଳିଚି ସେମାନଙ୍କୁ ତ କେତେ କଷ୍ଟରେ ରୋଜଗାର କରୁଥିବେ ପଇସା
ହୁଁ
ଆପଣଙ୍କର ମ୍ୟାରେଜ କେତେ ବର୍ଷ ହେଲାଣି ଦିଦି?
ମୋର ତିନି ବର୍ଷ ହେଇଗଲା।
ଅଁ, ଆପଣଙ୍କର ତାହେଲେ ପୁଅ ଏବେ ବହୁତ ଛୋଟ ଥିବ।
ହଁ ଦଶ ମାସ ହେଇଛି।
ଓ ଦଶ ମାସର ଯାହାହେଲେ ହଇରାଣ
ହଁ ହଁ ବହୁତ ଅଳ୍ପ ବୋଲି ହେଇ ନୁହଁ।
ଛୋଟ ପିଲା ନା ତାଙ୍କ ଦାୟିତ୍ଵ ନେବା ଟା ବି ବହୁତ ଖରା ଦିନରେ ତ ମୋ ଦିଦି ବି ସେଏଁତି ବହୁତ ହଇରାଣ ହୁଏ।
ହଁ ଆଉ ସେ ଛୁଆକୁ ନେଇ ଗୋଟେ ସେକେଣ୍ଡ ଛାଡ଼ି ପାରିବନି ନି ଦରେ କଣ ଯେଇଁ ବେ? ନ ଶୋଇଥିଲେ ଶୋଇଥିଲେ କଣ ନ ଶୋଇଥିଲେ କଣ। ଶୋଇ କି ଯୋଉ ଗଡ଼ୁଚି।
ମୋ ଦିଦି ତ ରାତି ରାତି ସେ ଅନିଦ୍ରା ବି ହବାକୁ ପଡ଼େ ସେ ଶୋଇ ବିି ପାରେନି।
ହୁଁ ମୋର ବି ଯେତେବେଳେ ଇଏ ହେଲା, ଫାଷ୍ଟ ଯେତେବେଳେ ହେଇଥିଲା ବା ମାସେ ଦେଢ଼ ମାସ ପୁରା ଅନେଇଛି। ପୁରା ଶୁଏନି। ଦିନରେ ଶୋଇବ ରାତିରେ ଚେଁଇବ।
ହଁ ହିଁ ହିଁ ଏବେ ତ କଥାକୁ ବି କହି ନଥିବ ନା ସେ ଠିକ ସେ?
ନାଇଁ ସେଥି ପାଇଁ ଟିକେ ଟିକେ।
ହଁ ଆମର ବି ଦୁଇ ଜଣ ଟୁଇନ୍ସ୍ ଥିଲେ ଏଠି ଆଜ୍ଞା ହଁ ପଢ଼ାପଢ଼ି ଭଲ ଚାଲିଛି। ଆମର ବି ଦୁଇ ଜଣ ଟୁଇନ୍ସ୍ ହେଇଥିଲେ ଆମ ଘରେ ମୋ ଆଇଙ୍କର।
ହୁଁ
କେବେ ଏବେ କଥା କହୁଛନ୍ତି ବହୁତ ବଢ଼ିଆ କଥା ସେମାନେ କହିଲେଣି। ହ
ହଁ କଥା ତ ଛୁଆ ଏଥର ବାହାରି ବଢ଼ିବା କହୁଛନ୍ତି ମୋ ମନ ମନ ଖୁସି ହେଇଯିବ। ମୋର ମୋ ମୋ ଦିଦିର ବି ଗୋଟେ ଝିଅ ହେଇଛି ଦି ବର୍ଷ ହବ। ତା କଥା ଶୁଣିବୁ କହିବୁ ଗୋଟେ ବଡ଼ ଛୁଆ କଥା କହୁଚି କି ଆଉ।
ହଁ ସେମାନେ ତାଙ୍କ ସହିତ ଯେମି ତି ମାନେ ସିଏ ଯେମିତି କଥା କହିବେ, ସେମାନେ ସେତେ ଶୀଘ୍ର କଥା ବି ଶିଖିବେ କହି ବି ପାରିବେ।
ହଁ।
ଆପଣ ଏବେ ରୋଷେଇ କରିଛନ୍ତି ନା କଣ କରୁଛନ୍ତି?
ନା -ନା ଏଇଠି ପୁଅକୁ ଖୁଏଇବି। ଏଇ ଉଠିଲା ତ, ମୁଁ ତାର ଟିକେ ଗୋଳେଇଦିଏ ବୁଲେଇଦେବି ବାହାରେ। ତା ମାଇଣ୍ଡ ଟିକେ ଫ୍ରେଶ୍ ହେଲେ ତାକୁ ଖୋଇଦେବି।
ହଁ- ହଁ- ହଁ ଖାଇବା ଟା ଆଗ।
ହଁ- ହଁ।
ଛୋଟପିଲା ଖରାଦିନରେ ତାଙ୍କୁ ଟାଇମ୍ ଟୁ ଟାଇମ୍ ଖୋଇବାକୁ ପଡିଥିବ ଆଉ।
ହଁ। ନାଇଁ ଏବେ ବାନ୍ତି କରିଦଉଛି ସିଏ। ହଁ।
ହଁ- ହଁ ସେଟା ହଉଥିବ।
ଦିନ ବେଳା ହଁ ଦିନ ବେଳା ଟିକେ ଏପଟ ସେ ପଟ ହେଲା ମାନେ ବାନ୍ତି କରିଦଉଚି, ତୁ ଖୁଆଇଥିବୁ ଏତେ କଷ୍ଟରେ। ବାନ୍ତି ବାନ୍ତି କରିଦବ ମାନେ ଯାହା ନାଗିବ।
ହଁ ନାଇଁ ସେଟା ହଉଥିବ। ସେ ଟା ଛୋଟ ପିଲାଙ୍କର ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ, କି କିଛି ବି ଇସ୍ୟୁ ରହୁଥିବ ସେଥିଲାଗି ହଉଥିବ।
ହୁଁ
ଆ ଟିକେ ଡକ୍ଟରଙ୍କୁ ଦେଖେଇଦବେ, ଆପ୍ଏଣ୍ଟମେଣ୍ଟ ନେଇଚି ମୁଁ ହେଲା।
ସେମିତି ବେଳେବେଳେ ସେ କରିବ। ନାଇଁ ଯଦି ବେଶୀ କଲା ତାହେଲେ
ହଁ। ହଉ ଆପଣ ନହେଲେ ତାଙ୍କୁ ଖୋଇ ଦିଅନ୍ତୁ। ଆପଣଙ୍କ ଛୋଟ ପିଲା ନା
ହଁ ହଉ ହଉ।
ଆମେ ପରେ କଥା ହେଇପାରିବା, ଆପଣ ତାକୁ ଆଗ ତାକୁ ଟାଇମ ଦିଅନ୍ତୁ, ଆଜ୍ଞା ରହିଲି ନମସ୍କାର।
ହଁ ନମସ୍କାର।